ହାଲୋ।
ହଁ ସାଙ୍ଗ ସୁପ୍ରଭାତ।
ହଁ ସୁପ୍ରଭାତ ସାଙ୍ଗ। କେମତି ଅଛୁ?
ମୁଁ ତ ବହୁତ ଭଲ ଅଛି ତୁ କେମିତି ଅଛୁ କହ।
ମୁଁ ବି ଭଲ ଅଛି ଆଉ ତୋ ଘରେ ସମସ୍ତେ କେମତି ଅଛନ୍ତି?
ମୋ ଘରେ ସମସ୍ତେ ଏକଦମ୍ ବଢ଼ିଆ ଅଛନ୍ତି ମୁଁ ବି ଆଶା କରୁଚି ତୋ ଘରେ ବି ସମସ୍ତେ ଭଲରେ ଥିବେ ବୋଲି।
ହଁ ମୋ ଘରେ ବି ଭଲ ଅଛନ୍ତି। ଆଉ ତୁ ଆଜି ସକାଳୁ ଉଠିକି କଣ କଣ କଲୁ?
ମୁଁ ଆଜି ସକାଳୁ ଉଠିକି ମୁଁ ଘର ସଫା କରୁଥିଲି। ଆଉ ଯୋଗ କରୁଥିଲି ବ୍ୟାୟାମ କରୁଥିଲି। ଆହୁରି ପାଠ ମଧ୍ୟ ପଢ଼ୁଥିଲି।
ବାଃ ଏଇଟା ତ ବୋହୁତ ବଢ଼ିଆ କଥା।
ହୁଁ ଆଉ ତୁ କଁ କରୁଥୁଲୁ?
ମୁଁ ବି ସେମତି ସକାଳୁ ଉଠିଲି ମୋର ସବୁ କାମ ସାରିଲି। ତାପରେ ବାସ୍ ଆଜି ମୁଁ ଟିକେ ଭାବିଲି ଘର ସଫା କରିବି ଆଉ ଜାଣିଚୁ ନା ଆଜି ମୁଁ ଯେତୋଳେ ବୋ ଘର ସଫା କରୁଥିଲି ସେତୋଳେ ବୋହୁତ ସାରା ପୁରୁଣା ଜିନିଷ ମିଳିଲା। ଭାବୁଥିଲି ସେ ସବୁକୁ ଫୋପାଡ଼ି ଦେବି।
ଆରେ ନାଁ ନାଁ ସବୁ ଜିନିଷ ଫୋପାଡ଼ିବା ଦରକାର ନାହିଁ। ଟିକେ ସ୍ ଟିକେ ତାକୁ ଭଲରେ ଚିନ୍ତା କଲେ ସେଗୁଡ଼ିକ ପୁଣି ନୂଆ ଭାବରେ ବ୍ୟବହାର କରିପାରିବା। ସବୁ ଜିନିଷ ଏମିତି ନୁହଁ କି ସବୁ ଜିନିଷ ଖରାପ। ତାକୁ ଆମେ ଯଦି ଟିକେନାକୁ ଭାବିଦବା ଏଇଟା ଆମେ କଣ କରିପାରିବା ତାକୁ ଆମେ କୋଉ କାମ ଲଗେଇ ପାରିବା ତାହେଲେ ଆମେ ତାକୁ କିଛି ନୂଆ ଜିନିଷରେ ବି ଆମ ଘରେ ରଖିପାରିବା ଓ ଆମେ ତାକୁ ବ୍ୟବହାର ବି କରିପାରିବା ସେଥିଲାଗି ତାକୁ ଦେକେ କୋଉଟା ଠିକ୍ କୋଉଟା ଭୁଲ ଭାବିକି ତାକୁ ଫୋପାଡ଼େ ନହେଲେ ପରେ ଭାବୁଥିବୁ କାଇଁ ଏଟା ଫୋପାଡ଼ି ଦେଲି ବୋଲି।
ବାଃ ଏଇଟା ତ ସତ କଥା ହେଲେ କେମିତି?
ହ ଯେପରି ପୁରୁଣା କାଚ ବୋତଲରେ ରଙ୍ଗ କରି ଫୁଲ ଦାନି ତିଆରି କରିପାରିବା ସେମିତି କିଛିଟା ଅନ୍ୟ ଜିନିଷ ବି ଆମେ ଭାବି ପାରିଲେ ତାକୁ ଆଉରି କିଛି କରିକି ଆମେ ଆଉ ଓଟେ ନୂଆ ଜିନିଷ ବି ବନେଇ ପାରିବା।
ଆଉ ବୋହୁତ ବଢ଼ିଆ କଥା ତ କହିଲୁ ତାହେଲେ ମତେ କହିଲୁ ମୁଁ ପୁରୁଣା ଖବର କାଗଜରେ କିଛି ନୂଆ ଜିନିଷ ତିଆରି କରିହବ କି?
ଉଁ କାହିଁ କରିହବନି ସେତେରେ ତ ଆହୁରି ବଢ଼ିଆ ବଢ଼ିଆ ଜିନିଷ କରିହବ, ଯେମିତି ପେନ୍ ଷ୍ଟାଣ୍ଡ୍ କରିହବ କିମ୍ବା ବ୍ୟାଗ୍ କରିହବ କିମ୍ବା ସୁନ୍ଦର ହସ୍ତଶିଳ୍ପୀ ତିଆରି ବି କରିହବ।
ଓଃ ବଢ଼ିଆ କଥା ତ ତାହେଲେ ଜାଣିଚୁ ନା ମୋ ପାଖରେ ଗୋଟ୍ କିଛି ପୁରୁଣା ଟି ସାର୍ଟ ମଧ୍ୟ ଅଛି। ମୁଁ ସେଗୁଡିକ କଣ କରିବି ଟିକେ କହିଲୁ।
ଆରେ ସେଗୁଡା ତ ବହୁତ କାମ ହବ ସେଥିରେ ସେଗୁଡାକ ତୁ କପଡା ବ୍ୟାଗ କରିପାରିବୁ। ଆଉ ଗୋଟା ତକିଆ କଭର ମଧ୍ୟ କରିପାରିବୁ। ଏବଂ ତାକୁ ଆହୁରି କଣ ବି କିଛି କରିପାରିବୁ ତାକୁ ଯେମିତି କିଛି ପୋଛା କନା ବି କରିପାରିବୁ। ହଁ ସେଟା ବହୁତ କିଛି ଉପକାରୀ ସବୁ ଜିନିଷ ଅଛି। କଣ କହିଲୁ ସାଙ୍ଗ?
ରୁ ବଞ୍ଚିଯିବ ଆଉ ନୂଆ ଜିନିଷ ବି ତିଆରିପାରିବ
ହ୍ୟାଲୋ।
ଏଥିରୁ ତ ଆମ ଟଙ୍କା ବି ବଞ୍ଚିଯିବ ଆଉ ନୂଆ ଜିନିଷ ବି ତିଆରି ହୋଇପାରିବା।
ହଁ ଆଉ ପରିବେଶ ମଧ୍ୟ ସଫା ରହିବ କିମ୍ବା ଆବର୍ଜନା ହେଲେ ପ୍ରଦୂଷଣ ମଧ୍ୟ କମିବ।
ନିଶ୍ଚୟ ସେଥିରେ ଛୋଟ ଗଛ ଲଗେଇ ସୁନ୍ଦର ଟପ୍ ତିଆରି କରିପାରିବେ ସାଙ୍ଗ ତ ଫୋନ୍ ଟା ଟିକେ ପାଖକୁ ରଖ ତୋ ଭଏସ ମତେ ଭଲସ ସେ ଶୁଭୁନି କ୍ଳିଅର୍ଲି।
ହଁ ଠିକ କହିଲୁ ଆଉ ପିଲାମାନେ ମଧ୍ୟ ଏଭଳି କାମରେ ଭାଗ ନେଲେ ଭଲ ଅଭ୍ୟାସ ମଧ୍ୟ ସେମାନଙ୍କର ବଢ଼ି
ହ ଠିକ କହିଲୁ ଏଥିରେ ସେମାନଙ୍କର କଳ୍ପନା ଶକ୍ତି ସୃଜନଶଳିତ ବି ବଢି ପାରିବ।
ହଁ ସତ କଥା ଆମେ ଚାଲ ଆମ ଘର ପାଖରେ ଥିବା ଛୋଟ ଛୋଟ ପିଲାମାନେ ଆଉ ପଡୋଶୀ ମାନଙ୍କୁ ନେଇି ଏଇ ବ୍ୟବହାର କରୁଥିବାଥିବା କିଛି ନୂଆ ଜିନିଷ ବ୍ୟବହାର
ତୁ ବହୁତ ଡିଷ୍ଟର୍ବ ହଉଚ ତୋର ସେପଟେ ବହୁତ ମାନେ ଅବାଗିଆ ସାଉଣ୍ଡ ସୁବୁଚି। ଏମିତି ସବୁ ବହୁତ ସାଉଣ୍ଡ ହଉଛି। ମୁଁ ତ କଥା କିଛି କ୍ଲିୟରଲି ଆସୁନି। କଣ କହିଲୁ ଆଉ ତ ରିପିଟ୍ କର।
ମୁଁ କହୁଛି ହଁ ଏଇ ସବୁ ଜିନିଷ ରୁ ଆମେ କିଛି ନୂଆ ନୂଆ ଜିନିଷ ବି ତିଆରି କରିପାରିବା।
ହଁ ନୂଆ ନୂଆ ଜିନିଷ ଠିକ କହିଲୁ। ସମସ୍ତେ ନିଜ ତିଆରି ଜିନିଷ ଆଣି ଦେଖେଇବେ ଏବଂ ଆମ ମାନଙ୍କୁ ନୂଆ ନୂଆ ଧାରଣ କହିବେ।
ଆଜିଠାରୁ ମୁଁ କୌଣସି ଜିନିଷକୁ ଫୋପାଡ଼ିବିନି। ସେଥିରୁ କିଛି ନୂଆ ନୂଆ ଜିନିଷ ତିଆରି କରିବା ପାଇଁ ଚେଷ୍ଟା କରିବି।
ମୁଁ ତତେ ସେଇ କଥା କହୁଛି ଜିନିଷ ଗୁରା ଫୋପାଡିଲେ ଜିନିଷ ଗୁଡା ସବୁ ନଷ୍ଟ ହେଇଯିବ। ତୁ ତାକୁ କିଛି ଅନ୍ୟ କାମରେ ଲଗେଇ ପାରିବୁ କି ସେ ଜିନିଷ ରୁ ତୁ କିଛି ଭାବିବୁ ଏଇ ଜିନିଷ ର ମୁଁ କଣ କରିବି। କିମ୍ବା ତା ଦେହରୁ କିଛି ନୂଆ କିରି ତୁ କିଛି ବ୍ୟବହାର କରିକି ନୂଆ ଜିନିଷ ମଧ୍ୟ ତୁ ଘର ପାଇଁ କିଛି ଜିନିଷ କରିପାରିବୁ। କିମ୍ବା ତୋର କିଛି ପାଠ ଗୋଟରେ ଯଦି ଜିନିଷ ଲାଗିଯିବ ସେଇଟା ମଧ୍ୟ କରିପାରିବ କିମ୍ବା ତୋର କିଛି ନୀତିଦିନନ କାମ ବି ଯଦି ଲାଗିଯିବ। ସେଇଟା ବି କରିପାରିବୁ କିମ୍ବା ଘର ସଜେଇାରେ ଯଦି ଜିନିଷ କିଛି ଲାଗିବ ସେଇଟା ବି ମଧ୍ୟ କରିପାରିବୁ।
ହଁ ଏଇଟା ତ ଠିକ କଥା ଭାବୁଚି କାଗଜରୁ ଗୋଟେ ଠୁଙ୍ଗା ପ୍ରସ୍ତୁତ କରିବି ଟିକେ ମତେ କହିପାରିବୁ କେମିତି ପ୍ରସ୍ତୁତ କରିବି।
କାଗଜ ଠୁଙ୍ଗା?
ହଁ।
କାଗଜକୁକୁ କାଟିଦବୁ। ତାକୁ ସାଇଜ ଅନୁସାରେ ତାର ମାପ ନେଇକି ତାକୁ ଅଠା ଲଗେଇକି ଠଙ୍ଗା ବନେଇଦବୁ ଏଇଏ ତ ବହୁତ ସହଜ କଥା।
ହଁ ଏଇଟା ସତ କଥା ଆଉ ଜାଣିଛୁ ନା ମୁଁ ବି ମୁଁ ନା ଗୋଟେ ପ୍ଲାଷ୍ଟିକ ବୋଟଲରୁୁ ଫୁଲଦାନୀ ବନେଇଛି। ତୁ ବି ସେମିତି ବନେଇବା ପାଇଁ ଚାହୁଁଛୁ କି ମୁଁ ତୋତେ କହିଦେବି।
ଆଚ୍ଛା ନିଶ୍ଚିତ ନିଶ୍ଚିତ ମୁଁ ତ ବନେଇବାକୁ ଚାହୁଁଛି କହ କେମିତି?
ହଁ ତାହେଲେ ତୁ ଗୋଟେ ଖାଲି ପ୍ଲାଷ୍ଟିକ ବୋତଲ ନବୁ। ତାର ଉପର ଅଂଶକୁ କାଟିଦବୁ କାଟି ସାରିଲା ପରେ ସେଥିରେ ରଙ୍ଗ କି ଏବଂ ରଙ୍ଗୀନ କାଗଜରେ ତୋର ମନ ପସନ୍ଦର ଜିନିଷରେ ସଜେଇବୁ ଏବଂ ସେଥିରେ କିଛି ପାଣି ଭରିକି ସେଥିରେ ଫୁଲ ରଖିବୁ। ଏଇଟା ଆଉ ତାପରେ ତୋର ଘର ରେ ଗୋଟେ କୋଣରେ ନେଇକି ସଜେଇବୁ ଏଇଟା ବହୁତ ସୁନ୍ଦର ବି ଲାଗିବ।
ଏଇ ତ ବହୁତ ବଢ଼ିଆ କଥା। ଦେଖିବା ମୁଁ ଆଜି ଦେଖିବା ମୁଁ ଆଜି ଉପାୟ ନିଶ୍ଚିତ କରିବି, ଆଉ ଆମ ଘରଟାକୁ ବି ସୁନ୍ଦର ସଜେଇବି। ଆଚ୍ଛା ସାଙ୍ଗ ତୁ ତ ତୁ ବି ତ କହୁଥିଲୁ କିଛି ଜିନିଷ ଜାଣୁଛୁ, କୋଉଟା କଣ କେମିତି ହବ କଣ ନାହିଁ ତାହେଲେ ମତେ କହିପାରିବୁ ଗୋଟେ ଜିନିଷ ଗୋଟେ ମତେ କହ ଏମିତି ଗୋଟେ ପେନ ଷ୍ଟାଣ୍ଡ ଟା କେମିତି ବନେଇବି ମୁଁ ଖବର କାଗଜରୁ ମୋର ଟିକେ ଉପାୟ କହ ସାଙ୍ଗ?
ଆଚ୍ଛା କୋଉଥିରୁ ବନେଇବାକୁ ପଡ଼ିବ?
କାଗଜରୁ
କାଗଜରୁୁ, ତ ଫାଷ୍ଟ ଆମେ କାଗଜ ନବା କାଗଜ ନେଇ ସାରିଲା ପରେ। ଅଠା ନବା କାର୍ଡ଼ବୋର୍ଡ ନବା ଆଉ କଇଁଚି ନବା ଆଉ ରଙ୍ଗ ନେବା ଫାଷ୍ଟ କଣ କରିବା ଆମେ ଖବରକାଗଜକୁ ଲମ୍ବା ରୋଲ କରିକି କାଟିଦବା। ଲମ୍ବା ରୋଲ୍ କରିଦେବା। ତାପରେ କରିସାରିଲା ପରେ କାର୍ଡ଼ବୋର୍ଡରେ ଗୋଲାକାର ତଳଟା ତାର ତିଆରି କରିବା କରିସାରିଲା ପରେ ସେ ଗୋଲାକାର ଟାକୁ ଆମେ ତଳ ପାଖରେ ଅଠା ସାହାଯ୍ୟରେ ଲଗେଇବା ଟ୍ରେ ଟା ଶୁଖିଗଲା ପରେ ସେଥିରେ ରଙ୍ଗ ସଜେଇବା। ତାପରେ ସେତେ ରଙ୍ଗରେ ଆମେ ସଜେଇବା କିଛି ରଙ୍ଗ କି ଷ୍ଟୋନ ତୁ ଇଛ ଇଛା ଅନୁସାରେ ଆମେ ସଜେଇବା ତାକୁ ଶୁଖିଗଲା ପରେ ଆମେ ସେଥିରେ ପେନ୍ ପେନ୍ସିଲ୍ ସ୍କେଲ ରଖିପାରିବା ଏମିତିରେ ଆମେ ବହୁତ ସହଜରେ ପେନ୍ଷ୍ଟାଣ୍ଡ ପ୍ରସ୍ତୁତ କରିପାରିବା।
ହଉ ତାହେଲେ ମୁଁ ଦେଖିବା ସେ ଉପାୟ କରିବି। ମୁଁ ମଧ୍ୟ ସେ ଉପାୟ କରିବାକୁ ଚେଷ୍ଟା କରିବି।
ଆଉ ଜାଣିଛୁନା ତୁ ଚାହିଁଲେ ଆଇସ୍କ୍ରିମ ଷ୍ଟିକ ରୁ ମଧ୍ୟ ଫଟୋ ଫ୍ରେ ଆଉ ପେନଷ୍ଟାଣ୍ଡ ବି ବନେଇ ପାରିବୁ। ଆଉ ହଁ ଆଜି କାଲି ତ ସୋସିଆଲ ମିଡ଼ିଆରେ ଆମେ ଦେଖିକି ବି ବନେଇ ପାରିବା ନା। ୟୁଟ୍ୟୁବ ରୁ ଦେଖିକି କିଛି ବି ଆମେ ଯେଉଁ ଜିନିଷ ଆମେ ବ୍ୟବହାର କରୁନଥିବା ସେଇଥିରୁ ଦେଖି ଦେଖିକି ଆମେ ସବୁ ନୂଆ ନୂଆ କିଛି ବନେଇ ପାରିବା କଣ କହୁଛୁ?
ହଁ ଠିକ କହିଛୁ ବନେଇ ପାରିବା, କେମିତି ସବୁ ବନେଇ ପାରିବା।
ଆଉ ତୁ କେବେ ଏମିତି କିଛି ବନେଇଚୁ?
ରଖୁଛି ହେଲା।